ଖା
ହ୍ୟାଲୋ।
ଆଜ୍ଞା କୁହନ୍ତୁ?
କଣ ଖବର?
ଭଲ ତମର କଣ ଖବର?
ଆମର ସେଇଭଳିଆ ଚାଲିଚି ଆଉ
ଆଉ କଣ ରୋଷେଇ ବାସ ବସିଛି ରୋଷେଇ ଭାତ କରିସାରିଲିଣି ଆସିକି ବସିଛି ବାହାରେ ଆଉ ତରକାରୀ କରିମି ଚିକେନ କରିମି ଆଉ ମାଛ କରିମି ହଁ ଆଉ ତମେ କଣ କରୁଚ଼?
ମୁଁ ଏମିତି ବୁଲୁଚି ଆଉ ରଜ ପରଦିନ ରଜ ପାଇଁ ପ୍ରିପାରେ ତମ ଗାଁ ରେ ଚାଲିଥିଲା ଟିକେ
ଆଉ ତମ ରୋଷେଇ ବାସ ସଇଲାଣି ନା
ହୁଁ ରୋଷେଇବାସ ଚାଲିଥିଲା ତ ଆଉ କିଛି ନାହିଁ ରୋଷେଇ ଯାହା ସେମିତି କରିବେ ଆଉ ଡାଲମା ଭଜା ଫଜା ଯାହା କରିବେ ଆଜି ଶୁକ୍ରବାରରେ ଟିକେ ଆଇ ଛପାଇ ଛପାଇ ଥିବ ତିକେନ୍ ଫିକେନ୍।
ହଁ ଆଉ ମୁଁ ତମେ କୁଡେ ପୁରୀ ଯାଇଥିଲ କଣ ସବୁ ଦେଖିଲ କଣ ଆଣିଲ?
ହଁ ପୁରୀ ଯାଇଥିଲୁ ଦେଖିଲୁ ଉଁ ଆମ ମ୍ୟାଡ଼ାମଙ୍କର ମୋର ଯାଇଥିଲୁ।
ହଁ।
ନା ପୁରୀ ଯାଇଥିଲୁ ଫାଷ୍ଟ ହଉଛି ଗଲୁ ଓହ୍ଲେଇ ପିଇଲୁ ତ ରୁମ ଫୁମ୍ ଖୋଜିବା ପାଇଁ ଟିକେ ଅସୁବିଧା ହେଲା ରୁମଖୋଜିଲୁ ଯାଇଁ ମିଳିଲା କୋଉଠି ପୁରୀ ବେଳାଭୂମି କତିରେ।
ହଁ ଏବେ ପୁରୀ ପ ଯାମ୍‌ନୁହେଁ କି ପୁତ ସବୁବେଳେ ଯାମ।
ହୁଁ ଆଉ ମିଳିଲା ମେ ମିଳିଲା ପରେ ଟି ସନ୍ଧ୍ୟା ତ ହେଇଗଲା ପାଖାପଖି ଚାରିଟା ହେଇଗଲା ରୁମ୍ ନଉ ନଉ ରୁମ ନେଲୁ ରୁମ ନେଇକି ପଳେଇଲୁ ଟିକେ ବିଚ୍ ଆଡ଼େ ବୁଲି ଆଇଲୁ ଗାଧା ଗୁଧି କରିଦେଲୁ।
ହଁ।
ଗାଧା ଗୁଧି କରିଦେଲୁ କରିଦେଇକି ରୁମକୁୁ ଆସିଲଥରେ ଗାଧୋଇ ଫାଧେଇକି ଗଲୁ ଜଗା ଦର୍ଶନ କରିବା ପାଇଁ।
ହଁ।
ଭଗବାନ ଯେଡ଼େ ବଡ ଲାଇନି ପାଞ୍ଚ ଘଣ୍ଟା ସାଢେ ପାଞ୍ଚ ଘଣ୍ଟା ଛିଡ଼ା ହେଲୁ ଲାଇନରେ।
ହଁବା ଆମେ ବି ଯାଇଥିଲୁ ସେମିତି ଯାମ ଥିଲା ଯେ ସନ୍ଧ୍ୟା ହେଇଗଲା ନେଇକି ଲାଇନ ଛିଡା ହଉ।
ଉହୁଁ ଛିଡା ହେଇ ରାତି ଦଶ ସାଢେ ଦଶ ଦଶ ସାଢ଼େ ଦଶ ରେ ଜଗା ଦର୍ଶନ ହେଲା।
ହଁ।
ଆପରେ ଭିତରେ ଟିକେ ବୁଲାବୁଲି କଲୁ ଜିନିଷ ପତ୍ର ଠାକୁରଙ୍କ ଫଟୋ ଫଟ କିଣା କିିଣି କଲୁ ଆନନ୍ଦ ବଜାର ଗଲୁ ଟିକେ ମହାପ୍ରସାଦ ଖାଇ ଓ ହଁ ମହା ମହାପ୍ରସାଦ ଟିକେ
ଆ ଖଜା ଆଣିଛନି ଖଜା?
ହ୍ୟାଲୋ ହଁ ଖଜା ଆଣିଚୁ।
ଆ ଖଜା ଆମ ପାଇଁ ଦେଗ ଆମ ପାଇଁ ପଠେଇଲନି ଟିକେ।
ପଠେଇବା ପଠେଇଦବା। ବେସ୍ତ ହୁଅନା ପଠେଇଦବା। ତାପରେ ଗଲୁ ବୁଲାବୁଲି କଲୁ ବଡଦାଣ୍ଡରେ।
ଆବି ଚେଇନକି ରାତିରେ ରାତିରେ ବିଚ୍ ରେ ମଜା ନା।
ରାତିରେ ଆମର ତ ହେଁଠି ସରୁ ସରୁ ହଉଚି ହେଇଗଲା ଟାଇମ ଆ ବିଚିକ ଆଉ କଣ ଯିମୁଁ ଜଗା ଦର୍ଶନ କରି ବାହାରୁ ବାହାରୁ ଜିନିଷ ପତ୍ର କିଣା କିଣି ଗଲା ଆଳୁକୁ ହେଇଗଲା। ଟାଇମ ହେଇଗଲା ଏଗାରଟା ହେଇଗଲା ରୁମ ରେ ପହଞ୍ଚୁ ପହଞ୍ଚୁ ସାଢେ ଏଗାର।
ଓହଁ।
ଆମେ ଧରିକି ଆଇଲୁ କଣ ଠାକୁରଙ୍କ ଫଟ ଦିଟା ଆଣିଥିଲୁ ମହାପ୍ରସାଦ ଆଣିଥିଲୁ ପୁରୀ ଭୋଗ ଗଜା ଫଯା ଆଣିଥିଲୁ ନବ ଦର୍ଶନ ହେଇଯାଇଛି ଶଙ୍ଖ ଗୋଟେ ଆଣିଥିଲୁ।
ସେତି ରାତିଟା ଦର୍ଶନ କରି ଟା ଆଇଲ ଭଲରେ ଭଲରେ।
ତାପରେ ଆସିଲା ପରେ ତ ଥଣ୍ଡା ଆଉ ଜର।
ତୋତେ ସମୁଦ୍ରରେ ଗାଧେଇ ପଡ଼ିଚନା କଣ ବହୁତୁ।
ଉହୁଁ ସେଦିନ ସକାଳେ ଗାଧେଇ ଗଲି ଘରେ ସମୁଦ୍ରରେ ଗା ଧେଇଲି ତାପରେ ପୁଣି ଆସିକି ରୁମ ରେ ଭଲ ପାଣିରେ ଗାଧେଇଲି ସେଠୁ ଜର ହେଲା ହେଇ ରହିଯାଇଥିଲା ଆଉ।
ଏ ବି ପାଇଁ ଆଉ ତିନି ଚାରି ଥର ଦିନ ଗାଧେଇଲ ଥଣ୍ଡା ହେଇଯିବ ଆଉ ତମ ଜ ଜୟଥର କେମିତି ହଉଛି?
ରଜ ଆଉ ଭଲ ହଉଚି। ସବୁଥର ଅପେକ୍ଷା ଦୋଳି ଫୋଳି ଡେକୋରେସନ ଚାଲିଚି। ଉଁ ଡଙ୍ଗା ଦୋଳି ପଡିବ ଚର୍କି ଦୋଳି ପଡିବ ଉଁମ ଆଉ ଆମର ଦୌଡି ଦୋଳି ପଡିବ ଟେଣ୍ଟ ଫେଣ୍ଟ ଭଲକି ମରାହବ ମହୋତ୍ସବ ହବ ସେଲଫି ପଏଣ୍ଟ ଚାରି ପାଞ୍ଚ ଟା ଆସିବ
ଆଉ ଉଡ଼ିଲା ଆଉ।
ସେଲଫି ପଏଣ୍ଟ ଚାରି ପାନ୍ସଟା ଆସିବ, ଆଉ ଯୋଉ ଆମର କଣ କହିଲ ଟେଜ୍ ଫେଜ୍ ହଉଛି ଭଲ କି ହେଲା, ଆଉ ହଉଛି ଉଁ, ଛୋଟ ଛୁଆ ନାଚିବା ପ୍ଲାନିଂ ଅଛି ଉ, ପ୍ରାଇଜ୍ ଫ୍ରାଇଜ୍ ଦବାର ପ୍ଲାନିଂ ଅଛି। ଆଉ ଲାଇଟିଂ ଟା ବଢିଆ ହବ, ଆମ ଘର କତୁରୁ ସନ୍ଧ୍ୟା ହବ ତ ଲାଇଟିଂ ଟା ପୁରା ଦୁଶିବ ପୁରା। ଲଙ୍ଘା ଲାଇଟ୍ ଲଗା ହବ, ଶଗଡ଼ ଗୋଟେ ଠିକ୍ କରାଯାଇଚି, ତାକୁ କାଲି ପୁରା ବାଗେଇକି ଡେକୋରେସନ୍ ହବ।
ଅଁ, ହଁ।
ଶଗଡରେ ଡେକୋରେସନ୍ ହବ।
ରଜରେ କୁଆଡେ ବୁଲିବା ପାଇଁ ଯାଉଛ ନା ନାହିଁ?
ଆଁ,
ରଜରେ କୁଆଡେ ବୁଲି ଯାଉଛ ନା ନାଇଁ?
ଥିଲୁ ଗାଁରେ ମୁଁ ଗୋଟେ ପ୍ରୋଗ୍ରାମ୍ ହଉଚି ମାନେ ଆଉ କୁଆଡେ ଯାଇ ହବନି।
ହଁ ଗାଁରେ ତ ହଉ ଦୋଳି ଖେଳ ହବ ଆଉ କାହିଁକି କୁଆଡେ ଯିବ।
ନା ନା ଗାଁରେ ଏଇଥର ଷ୍ଟାର୍ଟିଂ ଭଲ ଟିକେ ହଉଛି ନା, ଆଗରୁ ଆମର ସେ ଜାକ ଜକମ ରେ ହୁଏନି, ରଜ ଟା ବାଟାନ୍ତି ଇଁ, ଠିକ୍ ରେ କିନ୍ତୁ ରଜ ମହୋତ୍ସବ ହୁଏନି।
ତୋମର ପରା କାଳେ ଏଥର ବାହାଘର ହେଇଛି ଆଉ କୁଆଡେ କଣ ପ୍ଲାନିଂ କିଛି ନାହିଁ କି ଯିବାରେ?
ପ୍ଲାନିଂ ତ ଏଇ ଜଗା ଦର୍ଶନ କରିକି ଆଇଲୁ।
ତା ରଜରା ନା।
ଏ ରଜରେ ଆଉ ତ ଏଇନା ବାର ମାସ ତେର ପର୍ବ ଏଇନା। କଣ ମାସ ରେ ଥରେ ନେଖା କୁଆଡେ ବାହାରକୁ ଯାଇ ବୁଲି ହବ।
ଓହୋ, ଆଉ କଣ ସବୁ ବାହାଘର ଫାହାଘର ସବୁ ଭଲ ରେ ଭଲ ହେଇଗଲା?
ହଁ ସେଇଭଳିଆ ହେଇଗଲା ଆଉ।
ଆଉ ଭୋଜି କଣ ହେଇଥିଲା? ଭୋଜିରେ ଆଇଟମ୍ କଣ ହେଇଥିଲା।
ଭୋଜିର ଆଇଟମ? ଭୋଜି ଆଇଟମ୍ ସେମତି ହେଇଥିଲା ଗୋଟେ ଉ, ଅନ୍ନ ହେଇଥିଲା ଭାତ ହେଇଥିଲା। ରାଇସ୍ ହେଇଥିଲା ଆଉ ଡାଲ୍ ଫ୍ରାଏ ହେଇଥିଲା।
ହଁ।
ଆଉ ପୋଟଳ କଷା ଗୋଟେ ହେଇଥିଲା।
ହଁ।
ଚିକେନ୍ କଷା ହେଇଥିଲା।
ହଁ।
ମାଛ ଗୋଟେ ହେଇଥିଲା ଫ୍ରାଏ ତରକାରୀ ଟାଇପ୍ ର ଟିକେ ହେଇଥିଲା।
ମାଛ ଫ୍ରାଏ ହଁ।
ହୁଁ। ପାସ୍ ହେଇଥିଲା, ପାମ୍ପଡ ହେଇଥିଲା, ଆଉ ଖଟା ହେଇଥିଲା ଆଉ।
ଆଉ
ହଁ ସେଇଭଳିଆ ଆଉ କଣ କରିବା କରିବା ଲୋକ। ପଇସା ପଇସା ପତ୍ର ପାଖରେ ନଥିଲା ବେଶୀ। ଏମିତି ଭାବେ ସେମିତି କରିଦେଲୁ ଆଉ। ହୁଁ, ହୁଁ।
ଆଉ ତୋମ ସଞ୍ଜୁର ଦେହ ପାହ ଭଲ ନା?
ହଁ ଦେହ ପା ସମସ୍ତଙ୍କର ଭଲ ଅଛି। ଠାକୁରଙ୍କ କୃପାରୁ ସବୁ ଭଲ। ସ୍ତୀଙ୍କ ଦେହ ଭଲ, ମୋ ଦେହ ଭଲ ଟିକେ ବୋଉଙ୍କ ଦେହ ଟିକେ ଖରାପ ଅଛି। ଆଁ,
ବୋଉଙ୍କର କଣ ହେଇଛି?
ବବୋଉଙ୍କର ଟିକେ ପ୍ରୋବ୍ଲେମ୍ ଅଛି ଆଉ, ଅଣ୍ଟା ପ୍ରୋବ୍ଲେମ୍ ଟିକେ ଦେଖୁଛି ମେଡିକାଲ୍ ଯାଇଥିଲୁ। ସେ ଏଇନା ଫୁଲ୍ ରେଷ୍ଟ ରେ ରହିବ ମାସେ ଭଳିଆ।
କୋଉଠି ଯାଇଥିଲ ମେଡିକାଲ, ମେଡିକାଲ କୋଉଠିକି ଯାଇଥିଲ?
ଘଷିପୁରା।
ହୁଁ।
ଆଉ ସବୁ ଘରେ ଭଲ?
ହଁ ସେଇଭଳିଆ ଚାଲିଚି ଆଉ।
ଆଉ ତମର କଣ ଘର କାମ ହଉଥିଲା ସବୁ ସରିଲଣି ନା ସରିନି?
ଘର କାମ ଚାଲିଥିଲା ଆଉ ସରିଗଲାଣି ସବୁ ଅଲ ଟୋଟାଲ କମ୍ପ୍ଲିଟ୍ ହେଇଯାଇଚି ଘର।
କଣ କଣ ରୁମ କେତେ କଣ କଲ ଲାଟ୍ରନ୍ ବାଥରୁମ କଣ କଲ?
ରୁମ୍ କଣ ରୁମ୍ ତ ଆମର ଦିଟା ରୁମ୍ ହେଇଚି ପୁରୁଣା ଗୋଟେ ରୁମ୍ ଥିଲା ଦିଟା ରୁମ୍ ହେଇଚି ଗୋଟେ କିଚେନ ହେଇଚି ଆଉ।
ସେ ବାଟ ଟା ଛୋଟ ବାରଣ୍ଡା ଭଳିଆ ଗୋଟେ ହେଇଚି। ଲାଟିନ୍ ବାଥରୁମ୍ ଆଟାଚ ହେଇନି ଟା ଅଲଗା ରଖିଚୁ ଆଉ।
ଓ ହ।
ସେଇଟା ଟିକିେ ଅଧିକ ପଇସା ଖର୍ଚ୍ଚ ହେଇଗଲା ଲାଟ୍ରିନ୍ ବାଥରୁମ୍ଟା ଯଦି ସେ ଘର ସହିତ ଆଡ଼୍ ହୋଇଇଥାନ୍ତା। ତାନେ ଗୋଟେ ଇଏରେ ହେଇଯାଇଥାନ୍ତା କିନ୍ତୁ ତାକୁ ସେ ପାରେଟ କରାଗଲା ନା କହିଲେ ଗାଁରେ ଘର ବିଟା ମାଟିରେ ଆଉ ଲାଟିନ ବାଥରୁମ ଘରେ କରିବନି। ଅଲଗା କରିଆ।
ହଁ ମ ଗାଁ ରେ ସେଇଆ।
ହୁଁ।
ହଁ ସେ ହବ ଆଉ।
ହୁଁ ସେଇଆ କରିଦେଲୁ ଆଉ ହେଇ ମୁଁ କଲି ଆ
ଆଉ ତମ ରୋଷେଇ ବାସ ସଇଲଣି?
ରୋଷେଇବାସ ସରି ଯାଇଥିବ ବୋଧେ ଚାଲିଥିଲେ ସରିଯାଇଥିବ।
ଓହୋ।
ବେ ଧରିକି ହଉଚି ନା ସ ଟାଇମ୍ ତ ଆସିଗଲାଣି ବର୍ଷା ଦିନ
ହଁ ଭାଇ ବସା ହେଇଥିଲା ନା ହେଇନି ତମ ଆଡେ?
ବର୍ଷା କାଲି ହେଇଥିଲା ଜୋରେ।
ଆଜି ହେଇନି?
ଆଜି ହାଲକା ଟିକେ ଟିକେ ହଉଚି ଆଉ ସେମିତି ଏତେ ଇଏ ନାହିଁ। ହାଲକା ଏବେ ବି ଟିକେ ଟିକେ ଟପ ଟପ ଟପ୍ ଟପ ପକଉଚି।
ଓହୋ ଆମ ଆଡେ ଆଜି ବର୍ଷା ବଢିଆ ଉ ଜୋରେ ବର୍ଷା ହେଇଚି। ଥଣ୍ଡା ଲାଗୁଚି ସେଇତି ଆଜି ଆଉ ଥଣ୍ଡା ଲାଗୁଚି ଆଜି।
ଆଜି ଶୋଇବା ପାଇଁ ଭଲ ଲାଗିବ ନା?
ହଁ ତ ଗରମ ହଉଚି ବର୍ଷା ହେଲାଉ ଟିକେ ଭଲନାଗିବ। ଗଛ ଫଛ ବି ଯୋଉ ଖରା ହଉଚି ଗଛ ପତ୍ରକୁ ଟିକେ ପାଣି ପାଇବ।
ହୁଁ।
ହୁଁ।
ଆଉ ଆଉ ତମର ସବୁ ଭଲ ଠିକ ଠାକ ଚାଲିଚି?
ହଁଉ ଚାଲିଚି।
ତମର ବି ତ ନୂଆ ବାଘର ହେଇଚି ନା?
ଆଜ୍ଞା?
ନୁଆ ବାହାଘର ତମର ବି ହେଇଚି ନା?
ଆଜ୍ଞା।
ଶାଶୁ କେମିତି ଶାଶୁ ଘର ଲୋକ ମାନେ କେମିତି ସବୁ?
ଶାଶୁ ଭଲ ଶାଶୁଘର ଲୋକ ବି ଭଲ। ସ୍ୱାମୀ ବି ଭଲ ସ୍ୱାମୀ ବହୁତ ହିଁ ଭଲ।
ହୁଁ।
ଆଜ୍ଞା।
ତାହେଲେ ଠିକ୍ ଅଛି ଆଉ କିଛି ଅସୁବିଧା ନାହିଁ ନାଇଁ କି।
ହ
ଯାହେଲେ ତମର ତ ଭଲ ଆଉ ଆଡଜେଷ
ହଁ ଉଁ ହଉ କରିବା ଆଉ। ଆସ୍ତେ ଆସ୍ତେ କରିବା ସବୁ ହବ।
ହଁ।
ଆଉ ତମର ସବୁ ତମର ଜାମୁ କୋଳି ହେଇଛି ନା।
ହଁ ଯାମୁ କୋଳି ହେଇଛି ଆଜି ପାରୁଥିଲୁ ଆଜି କରିୁଥିଲୁ। ଜାମୁ କୋଳି ଗୋଟେ ଇଏ କରୁଥିଲୁ କଣ କହିଲ ଆମର ସେଟା କଁ କୁହନ୍ତି। ମ ଜାମୁ କୋଳି ସହିତ ଥଣ୍ଡା ମିଶେଇି ଗୋଟେ ଜାମୁ କୋଳି ଥଣ୍ଡା।
ଅ ହୋ ଯାମୁ କୋଳି ମୋଜିଟୋ।
ମୋଜିଟୋ। ଯାମୁ କୋଳି ମୋଜିଟୋ ହେଲା ହୁଁ ଟେଷ୍ଟ ଅଛି ବଢିଆ ଆମ ସ୍ ଆମ। ଆମ ସ୍ତ୍ରୀ କରିଥିଲେ ନା ବଢିଆ ଟେଷ୍ଟ ଦେଇଥିଲା।
ହୁଁ ଏଇ ବର୍ଷ କୁ ଥରେ ନୂଆ ଜିନିଷ ପିଇବା କଥା।
ଉ ହଁ ସବୁ ସିଜିନ୍ ରେ ସବୁ ଜାତୀୟ ଫଳ ଟିକେ ଟିକେ ଖାଇବା କଥା।
ହୁଁ।
ସବୁ ଜାତି ରେ ସବୁ ଫଳ ଏଇ ଧର ଆମ୍ବ ଟାଇମ ଆସିଥିଲା ଦେଶୀ ଦେଶୀ ଆମ୍ବ। ଆଉ ହାଇବ୍ରିଡ ଆମ ତ ସବବେଳେ କାରଣ ହଉଛି। ଅଲଗା କଥା ଦେଶୀ ଆମ୍ବ ଟାଇମ ରେ ଆମ୍ବ ଖିଆ ହେଲା ଖଜୁରି କୋଳି ଟାଇମରେ। ଖଜୁରି କୋଳି ଖିଆ ହେଲା ବର୍ତ୍ତମାନ ଜାମୁ କୋଳି ଟାଇମ୍ ଜାମୁ କୋଳି ଖାଆ ଯିବ ତା ତାପରେ ନେକ୍ସଟ୍ ଯୋଉ ଆସିବ ଯୋଉ ଧର ପିଜୁଳି ହଉ ଯା ହଉ ସେଇଟା ଟାଇମ୍ ରେ ସବୁ। ଟିକେ ଟିକେ ଖାଇବା କଥା।
ନେକ୍ସଟ୍ ଏବେ ପିଜୁଳି ଆସିବ ନା କଣ। ନା କଣ ପିଜୁଳି ନୁଏ ନା। ହଁ ଏଇମ୍ ରେ ପିଜୁଳି ହୁଏ ନା କଣ ଆପରେ ବର‌ କୋଳି ଟାଇମ୍ ନା କଣ।
ନା ମ ବରକୋଳି ଟାଇମ ଯାଇକି ଖରା ଦିନେ ନା।
ହଁ ତାହେ ଲେ ପିଜୁଳି ପରେ କଣ ହୁଏ।
ପିଜୁଳି ପରେ କଣ ହବ ଦେଖିବା ଆଉ। କଣ ହବ ପିଜୁଳି ପରେ ଆଉ। ଦେଖିବା ଆଉ ହଉ। ହଉ ଛାଡ ମୋର ବି ଟିକେ କାମ ଅଛି ହେଲା ରହୁଛି, ପରେ କଥା ହବା।